ହ୍ୟାଲୋ
କଣ କରୁଛ କେଜ
ହଁ
କଣ କରୁଛ
ହ ଏଠି ବସିଥିଲେ
ହ କଣ ଅଛି
ଖାଇ ଖ ହ ହ ପୋଟଳ ଆଳୁ ତରକାରୀ ତମେ
କଣ। ହ୍ୟାଲୋ।
ହଁ ଇଭିନିଙ୍ଗ ରେ ଖାଇଥିଲି ମ୍ୟାଗି।
ହଁ ହଁ। ଆଉ ଏବେ କୋଉଠି ଅଛ ଘରେ ନା ହଷ୍ଟେଲ ରେ?
ହୁଁ ହଷ୍ଟେଲ ରେ ଅଛି।
ଚନା ତ
ହୁଁ ଏନେତ ଖାଇକି ବସିଛି ଆଉ। ଆଉ ତୁମେ?
ନାଇଁ ନାଇଁ ମୁଁ କହିଲି ପଢୁଛ କଣ ମାନେ ନା। ମାନେ ଆଉ କିଛି ଗ୍ରାଜୁଏସନ ପାଇଁ।
ହଁ ମୁଁ ନର୍ସିଂ କରୁଛି।
କୋଉ ଇୟର ହେଲା?
ଏଇଟା ସେକେଣ୍ଡ ଇୟର ଚାଲିଛି ଫୋର୍ଥ ସେମିଷ୍ଟର।
ଉଁ ହୁଁ ଆଉ ଘରେ କିଏ କିଏ ଅଛନ୍ତି।
ଉଁ ଘରେ ବାପା ମାମା ମୋ ଭାଇ ଭଉଣୀ।
ଆଉ ତମ
ହୁଁ ଆମ ଘରେ ବାବା ମାମା ଭାଇ ଆଉ ମୁଁ।
ହୁଁ ଆଉ ସବୁ କେମିତି ଅଛନ୍ତି।
ହଁ ହଁ ଭଲ।
ତମେ କଣ ପଢୁଛ?
ହୁଁ ଏବେ ପ୍ଲସ ଥ୍ରି କରୁଛି ଆଉ।
ଉହୁଁ କୋଉଠି?
କୋଉଠି କରୁଚ?
ହ୍ୟାଲୋ। ହ୍ୟାଲୋ। ମୁଁ କହିଲି ମୁଁ ରମାଦେବୀରେ ପଢୁଛି।
ହଁ ହୁଁ।
ଆଉ ତମ ଘର କୋଉଠି? ତମ ଘର କୋଉଠି?
ଆମ ଘର ଜଗତସିଂହପୁର ତମର?
ଆମର କେନ୍ଦୁଝର।
ଓହୋ ଆଉ ତମକୁ କଣ ଖାଇବାକୁ ଭଲ ଲାଗେ?
ଏମିତି ମାନେ ଫାଷ୍ଟ ଫୁଡ୍ ନା ମାନେ ଇଏ ବଜ
ମାନେ କିଛି ହଁ ସେମିତି ଫାଷ୍ଟଫୁଡ଼୍ ହଉ କି ମିଠା ଇଏରେ
ଫାଷ୍ଟ ଫୁଡ୍ ଇଏରେ ମତେ ଦୋସା ଭଲ ଲାଗେ। ଆଉ ଏତଟା ବି କିଛି ଭଲ ଲାଗେନି, ମଞ୍ଚୁରିଆନ ଫାଞ୍ଜୁରିଆନ ଏଗୁଡା ବି ଭଲ ଲାଗେ। ଆଉ ମିଠା ରେ। କଣ ଆଇସ୍କ୍ରିମ ନହେଲେ ଚକଲେଟ ଏଗୁରା। ଆଉ ଏମତି ସୁଇଟ୍ସ ଏମିତି ଗୋଲା ଯେ ରସଗୋଲା ଏଗୁଡା କିଛି ଭଲ ଲାଗେ।
ହୁଁ ହୁଁ।
ଆଉ ତମର?
ହୁଁ ମତେ ଚାଉମିିନ ଭଲ ଲଗେ ବିସ୍ତା ଭଲ ଲାଗେ। ତାପରେ ମା ଗୁପ୍ ଚୁପ୍ ଭଲ୍ ଲାଗେ। ହୁଁ ତାପରେ ମିଠା ମାନେ ରସୋଗୋଲା ଛେନା ଗଜା ଏମିତି ଭଲ୍ ଲାଗେ ଆଉ।
ମେନକୋର୍ଟସ୍ ରେ କଣ ଭଲ ମେନକୋର୍ଟସ୍ କଣ ଭଲ୍ ଲାଗେ? ମାନେ ଭାତ ରାଇ ତେଲ କୁ ମିସେଇକି ମାନ କୋଉଡା କୋଉଡା ପିନାକୀ ହଁ ଲଞ୍ଚରେ ଖାଉଲୁ ସେଇ ଫ୍ରୁଟ୍।
ହଁ ଭଲ୍ ଲାଗେ ଏମତି ଯାହା ତ ଘରେ ହୁଏ ସେୟାକୁ ହିଁ ତ ଖାଏନା।
ତମେ କଣ ଘରେ ରହୁଚ?
ହଁ ଏବେ ମୁଁ ଘରୁକୁ ଆସଚି ଛୁଟି ଅଛି ତ।
ଓହୋ। କଣ ମାନେ ଏଗଜାମ୍ ନା ରଜ ପରେ ଆଉ ଖୋଲି
ନା ନା ରଜରେ ତ ଛୁଟି ଥିଲା ଏବେ ଏଗଜାମ୍ ସରଚି ତ ଘରକୁ ଆସଚି ଆଉ।
ଅହଁ କେତେ ଦିନ ଛୁଟି ଅଛି କି ତମର?
ଅଁ ମୁଁ ଅଛି ଛୁଟି ଏଇ ଦଶ ଦିନ ଭିତରେ।
ଆଛା। ଆଉ ତମ କଲେଜଟା କୋଉଠି ଅଚି?
ଉଁ କଲେଜଟା ଏଇ ଯୋଉ ଜଟଣୀ ଖୋର୍ଦ୍ଧା ସେଇଠି।
ହଁ।
ତମେ କଣ କ ତମେ
ତମେ ମାନେ ସେଠି ହଷ୍ ହଷ୍ଟେଲରେ ରହୁଚ ନା ନା ମେସ୍ ନା ଭଡା
ନାଇଁ ନାଇଁ ମୁଁ ହଷ୍ଟେଲରେ ରହେ। ଆଉ ତମେ କଣ ହଷ୍ଟେଲରେ ରହୁଚ?
ହଁ ମୁଁ ହଷ୍ଟେଲରେ ରହୁଚି ଏବେ।
ଉଁ ଆଉ କେମିତି ଖାଇବା କଣ?
ହଁ ଖାଇବା ଭଲ କରୁଛନ୍ତି ଏଠି ଖରାପ ବି କରୁନାହାନ୍ତି ଭଲ କରୁଚ ଆଭରେଜ୍ ଭଳିଆ।
ଅହଁ କେତେଜଣ ରୋହୁଚ କି ରୁମରେ?
କେତେ ଜଣ ରହୁ ଆମେ ତିନ୍ ଜଣ ରହୁଚୁ ଆଉ ତମେ?
ଆମେ ରହୁଚୁ ଚାର ଜଣ ରହୁଚୁ।
ଅହଁ। ଆଉ ତମର ହଷ୍ଟେଲର ଖାଇବି ପିଇବା କେମତି?
ଖାଇବା ହଁ ହଷ୍ଟେଲ୍ ଖାଇବା ତ ସେମତି ତଥାପି ଭଲ ଅଛି।
ଆଉ? କରୁଚ କଣ ଏବେ କଁ ରୋଷେଇ ଫୋସେଇ ଆସଚି ନା ଘରେ?
ନା ରୋଷେଇ ଏତେଟା ଆମେ ଶିଖିନୁ।
ଅଁହଁ। ଆଉ ତମ ମାମା, ବାବା କଁ କରୁଚନ୍ତି ଏବେ?
ହୁଁ ଅଛନ୍ତି ସବୁ ଘରେ ଆଉ ମାମ ଏବେ ରୁଟି କରୁଚନ୍ତି ବାବା ଏ ଟିଭି ଦେଖୁଚନ୍ତି ଆଉ। ଆଉ ତମେ କଥା ହେଇନ କି?
ନାଇଁ କଥା ହେଇନି ରାତିକୁ କଥା ହେବି ଆଉ। ଏଇନା ତ ଏଇ ବସିଚି ରାତିକି କଥା ହେବି।
ଉଁହୁଁ।
ଆଉ ରଜରେ ବୁଲାବୁଲି କୋଉଠି କରଥିଲ?
ରଜରେ କୁଆଡେ ଯାଇନି ଏମତି ଘରେ ହିଁ ଆଉ ତମେ?
ଆଉ ପିଠାପିଠା ଖାଇଚନା?
ହୁଁ ଆଉ ପିଠା ପୋଡ ପିଠା ହେଇଥିଲା, ଚକୁଳି ପିଠା ହେଇଥିଲା।
ଓଃ।
ତମର?
ନା ରଜରେ ମୁଁ ଯାଏନି ଯାଉଥୁଲି ଏ ମାମାଙ୍କ ସାଙ୍ଗ ଡାକିଥିଲେ ତ ଯାଇଥିଲୁ ତାଙ୍କ ଘରକୁ। ଯାଇକି ବୁଲି ବାଲିକି ଆସଥିଲି ଆଉ।
ଅଃ।
ଆଉ ହଷ୍ଟେଲ କେବେ ଆସିବେ କେବେ?
ଯିବି ଆଉ ତିନି ଚାରି ଦିନ ପରେ।
ତମ ସେଠୀ ଭଲ ଭଲ ମୁଁ କହିଲି ତମ ଘର ପାଖା ପାଖି କିଛି ଟୁରିଷ୍ଟ ପ୍ଲେସ ଅଛି କି
ହଁ ସେମିତି କିଛି ଏତେଟା ନାହିଁ ବାକି ଠାକୁରଙ୍କ ଜାଗା ଅଛି ଭଲ ସାରଳା ଗୋରଖନାଥ। ଆଉ ତମର?
କଣ ଫେମସ କଣ। ଫେମସ ଜାଗା ଅଃ।
ଆଉ ତମର ସ୍ୟାଡେ କଣ ମାନେ ଟୁରିଷ୍ଟ ପ୍ଲେସ୍
ଆମର ବୋହୁତ ସାରା ଝରଣା ଅଛି ଇଏ ଅଛି। ଆଉ ଘଟଗାଁ ତାରିଣୀ ଅଛି ଅଛନ୍ତି ଏମତି ବୋହୁତ ସାରା ପାହାଡ଼ା ଜାଗା ବି ଅଛି। କ୍ୟାମ୍ପିଙ୍ଗି ଫ୍ୟାମ୍ପିଙ୍ଗି କରିବା ପାଇଁ। ବୋହୁତ ଜାଗା ଅଛି।
ଉଁହୁଁ।
ଆଉ ରାତିରେ କଁ ଖାଇବା କଣ?
ରାତିରେ କଁ ରୁଟି ହୁଁ ତରକାରୀ ଥିଲା ତାପରେ ଡାଲମା ତମର
ଆମର ସେମିତି କିଛି ନାହିଁ। କଣ କରିବି ଦେଖାଯିବ ଆଉ ଭାତ ଖାଏ ବି ରୁଟି ବି ଖାଏ। ଆଉ ଆଜି ତ ଗୁରୁବାର ତ ସେ ସୋୟାବିିନ ତରକାରୀ ଆଉ କଣ କିଛି କରିବେ ବୋଧେ ଆଉ।
ଉଁହୁଁ।
ଆଉ ତମେ ଡିନର୍ କରିବାକୁ କେତୋବୋଳେ ଯାଅ?
କଣ?
ଡିନର୍ ମୁଁ କହିଲି ଘରେ ଡିନର କରିବାକୁ କେତୋବୋଳେ ଯାଅ?
ହଁ ଏମତି ଗୋଟେ ସାଢ଼େ ଗୋଟେ ଭିତରେ ଆମେ ଖାଉ।
ଏତେ ରାତିରେ ଲେଟ୍ ଖାଅନା।
କଣ?
ଏତେ ଲେଟ୍ ରାତିରେ ଖାଅ? ଏତେ ରାତ ଲେଟ୍ ରାତିରେ ଖାଅ।
ଓହୋ ରାତି ହଁ ରାତିରେ ଆମେ ଖାଉ ଏଗାରଟା ସାଢ଼େ ଏଗାରଟା ହେଇଯାଏ। ମୁଁ ଭାବିଲି ଦିନ
ଅଃ। ଆଉ ଆଜି ଖାଇବା କଣ ତମର?
ଖାଇବା ଏମିତି ରୁଟି ଡାଲମା ତରକାରୀ ତମର?
କଣ ସେମିତି ଚେଞ୍ଜ ଖାଇବା ହୁଏ ଆଉ। ଡିନର ରେ ଆଉ ଆଜି ତ ଏୟା ଆଜି ଗୁରୁବାର ତ ଏଇଆ ଅଛି ଆଉ। ଆଉ ନଂଭେଜ୍ ବାରିଦିନ ନଂଭେଜ ହୁଏ ଭେଜ୍ ବି ହୁଏ ଏମତି ଆଉ।
ଉଁହୁଁ। ଆଉ ତମ ଦେହ ଭଲ ଅଛି।
ହଁ ଭଲ ଅଛି ଆଉ ତମର।
ହଁ ମୁଁ ବି ଭଲ ଅଛି।
ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?